ହ୍ୟାଲୋ ହଁ ଭାଇ ନମସ୍କାର। ହ୍ୟାଲୋ ହଁ ହଁ ନମସ୍କାର।
ନମସ୍କାର ନମସ୍କାର।
ଆଉ କଣ କରୁଚୁ?
ହଁ ଏଇଲେ ତଳେ ଯାଇଥିଲି ରୁଟି ଡାଲମା ହେଇଥିଲା ଖାଇକି ଏବେ ଛାତ ଉପରେ
ଆଉ ବର୍ଷା ବର୍ଷା ହଉନି କି? ଆ
ନା ମୁଁ ବ ସ ଗା ଦି ଦିନ ହେଲାଏନି ହେଇଥିଲା ପର ଦିନ ବୋଧେ!
ଉଁ ହୁଁ।
କଁ କରୁଛୁ?
ମୁଁ ଏଇ ଟ୍ୟୁସନ୍ ରୁ ଆସିକି ରୁଟି କରିକି ଆସିଲି ଆଉ। ହ୍ୟାଲୋ!
ଉସ୍ ଆଁ।
ହ୍ୟାଲୋଁ! ହୁଁ, ଟ୍ୟୁସନ ହଁ, ହ୍ୟାଲୋ
ଟ୍ୟୁସନରୁ ଆସିକି ସାଙ୍ଗେ ସାଙ୍ଗେ ରୁଟି କରିସାରିଲୁଣି।
ହଁ, ଆସି ନଅଟା ଅଳୁ ଆସି ଯାଇଥିଲି, ତାପରେ ରୁଟି କରିକି, ଏଠି ଛାତ ଉପରେ ବସିଛି ଆଉ।
ଉଁ
ଆଉ ସବୁ ମାଉସୀ ମଉସା କଣ କରୁଛନ୍ତି?
ମାଉସୀ-ଇ ସିରିଏଲ୍ ଦେଖୁଛି। ମଉସା ଖାଉଛନ୍ତି ରୁଟି। ଭାଇ ବି ସେଠିକି ଆଜି ଆସିଛି ହାରି। ତ, ସିଏ ବି ବସିଛି ଖାଉଛି ଆଉ। ଉଁ।
ଆଉ, ତାର ବା କାଲି ସ୍କୁଲ ଥିବ?
ନା, ମୋ କାଲି କଣ ଛୁଟି ଅଛି ବା, କାଲି କଣ କେଜାଣି?
କାଲି ତ ମହରମ୍ ଛୁଟି ଅଛି।
ହଁ, ସେଇ ତାଙ୍କର ବି ଛୁଟି ଅଛି। ପଳେଇ ଆସିଛି ଆଉ। ନା, ମ ତାଙ୍କର ବି ଛୁଟି ଅଛି, ଆସିଛି ସେଇଥିପାଇଁ।
ଆହଁ।
ତମର ଛୁଟି ନାହିଁକି କଲେଜ?
ନା ଆମର କାଲି ନାହିଁ, ଛୁଟି ଅଛି। ପର୍ ନ ଆମର-ଅ ଏଚ୍ ଓ ଡ଼ି ସାର୍ ଙ୍କର ଫେରୱେଲ୍ ଅଛି ତ, ସେଇ ବିଷୟରେ ଏବେ ଟିକେ କାମ ଦାମ ଚାଲିଛି ଆଉ।
କଉ ତମ ଡିପାର୍ଟମେଣ୍ଟ?
ହଁ।
କଣ ତାଙ୍କୁ ବୟସ ହେଇଗଲାଣି ନା, ଏମିତି ନର୍ମାଲ ଫେର୍ ତେଲ ଟ୍ରାନସ୍ପୋର୍ଟ।
ନା ଟ୍ରାନ୍ସଫର୍ ନାହିଁ ମାନେ ମାନ ୟୁନିଭର୍ସିଟିରେ ମାନେ ଏକ୍ଜାମିନେସନ୍ ସେକ୍ସନରେ ରହୁଛନ୍ତି କିନ୍ତୁ ତାଙ୍କର ରି ଟାର୍ମେଣ୍ଟ ହେଇଯିବ ଏଇଥର।
ମାନେ ବୟସ ହେଇଗଲାଣି।
ହଁ।
ସିକ୍ସଟି ନାହିଁକି। ଆ କଣ ମାନେ ଫେୟାରୱେଲ ଫଙ୍କସନ୍ ରେ କଣ କଣ ହେଇଛି ତମର ଆୟୋଜନ?
ଆୟୋଜନ ମାନେ ଟିଚର୍ ମାନେ ତାଙ୍କ ପାଇଁ କାଲି ଆରେଞ୍ଜ କରିଦେଇଥିଲେ। ଆଉ ଆମକୁ କହିଥିଲେ କି ତମେ ପିଲାମାନେ କରିବ ବୋଲି। ତ ଆମର ହଁ, ଆମେ ପ୍ଲସ୍ ଥ୍ରୀ ପିଲା ଅଲଗା କରୁଛୁ। ଅ କଣ କହି ଏବ୍ ପନ୍ତ କିଛି ତ ଆରେଞ୍ଜମେଣ୍ଟ ହେଇନି। ଖାଲି ଗିଫ୍ଟ ଡିସାଇଡ୍ ହେଇଛି ଗୋଟେ ଫଟୋ ଫ୍ରେମ୍। ଆଉ ସେଇ ଖାଇବା ପିଇବା କଥା କଣ ଡିସ୍ କ ସନ୍ ଚାଲିଚି ଆଉ। ଆ ଡେକୋରେସନ୍ ଏଟା ବି କାଲି ଭିତରେ ବୁଝା ହବ ଆଉ। ଆଉ ଆଉ ସାର୍ ଙ୍କ ପାଇଁ ଗୋଟେ କଣ ଫେରୱଲ ହୁଁ।
ତାଙ୍କୁ ଗିଫ୍ଟ କଣ ଦବ?
ଗିଫ୍ଟ ଆମେ ତାଙ୍କ ସହିତ ବ୍ୟାଚ୍ ଫଟୋ ହେରିକା ସବୁ ଉଠେଇଥିଲୁ, ଯେତେକ ଇଭେଣ୍ଟରେ ବି ଫଟୋ ଉଠିଥିଲୁ। ତାକୁ ଗୋଟେ ଏଡିଟ୍ ବନେଇକି ଫ୍ରେମ୍ ବନେଇଛୁ। ଆମର ଯୋଉ ସବୁ ଇଭେଣ୍ଟ ହେରିକା ହୁଏ କଲେଜରେ, ସାର୍ ଙ୍କ ସହିତ ଆମ ବ୍ୟାଚ୍ ଫୋ ଫଟ କୁ ଏଡିଟ୍ କରିକି ଗୋଟେ ଫ୍ରେମ୍ ବନେଇଛୁ, ତାକୁ ଦବୁ ଆଉ।
ଆଚ୍ଛା। ଆଉ ଖାଇବା ପିଇବା ଯାହା ଦବ ଆଉ।
ଆଉ ଖାଇବା ପିଇବା ଟିଚର ବୁଝିଥାନ୍ତେ ପୁଣି କଣ କହିଲେ ପିଲାମାନେ ମନା କରୁଥିଲେ ଯେ ଆମକୁ। କିନ୍ତୁ ତଥାପି ଆମେ ଦେଖୁଚୁ ଆଉ କଣ କରିବୁ?
ଅ ଏଇ ବର୍ଷ
ଆଉ
ତାରିଖ ଯୋଉ
ହ
ହାଲୋ।
ରଥଯାତ୍ରା ତ ଜୁଲାଇ କେତେରେ ହଁ ହାଲୋ।
ହଁ ଜୁଲାଇ କେବେ ପଡୁଚି ହଁ।
ହୁଁ ଜୁଲାଇ କେତେରେ ଗୋଟେ ପଡୁଚି ବୋଧେ ମତେ ମୋତେ ମନେ ନାହିଁ ଦଶ ଏଗାର ଆଡକୁ ବୋଧେ ପଡୁଚି?
ଦଶ ଏଗାର ନାମ ଷୋହଳ ତାରିଖରେ ପଡୁଚି।
ଓହୋ ହଁ ହଁ ହଁ ଷୋଳ ଆଡକୁ ପଡୁଚି। ମୋର ମନେ ନାହିଁ ଆଉ।
ଆଉ ତମର କଣ ପୁରୀ ଯିବ ନା କଣ?
ନା ରଥଯାତ୍ରା ବେଳକୁ ତ ବହୁତ ଭିଡ ହୁଏ ଆଉ ଦେଖିବା। ପୁରୀ ବାବା ତ କହୁଥିଲେ ଯିବାକୁ।
ଆ ତମ ଘର ପାଖ ବା ରଣପୁର ରଣପୁର କୁ ଆସୁନ।
ହଁ ଯିବୁ ଆଉ ସେତେବେଳକୁ ଗାଁ କ ଯିବ ହୁଁ।
ମାଉସୀ ଘର କଣ ବାହାଘର ଅଛି ବା ତାଙ୍କ ଝିଅର ସେଇଠିକି ଆସିବନି କି?
ହଁ ସେୟଆ କହିଲି ବା ସେତେବେଳକୁ ତ ଯିବୁ ଆଉ, ସେଇଠି ବୁଲି ଦେଇକି ଆସିବୁ ଆଉ ର ଥଯାତ୍ରା ବେଳକୁ ରହିକି
ଆଚ୍ଛା ତାହେଲେ ଚାରି ପାଞ୍ଚ ଦିନର ପ୍ରୋଗ୍ରାମ ଅଛି ତମର ତାହେଲେ ରହିବା।
ହଁ।
କିଏ କିଏ ଆସିବ?
ବାପା ମାମା ପୁଅ ଯଦି ହବ ମୁଁ।
ଆଉ ସିଏ ମାଉସୀ ଝିଅ?
ତାର ତ ଏଇନା ଠିକ୍ ହେଇନି। ତାର ଯଦି ସେ ଯାଇପାରିଲା ତାହେଲେ ମୁଁ ଯିବି ନହେଲେ ନାହିଁ ଆଉ।
ଆଛା।
ଓହୋ ସିଏ ଯଦି ଆସିଲା ଆସିବ ହରି। ଯଦି ସିଏ ରହିଲା ତୁ ତା ପାଇଁ ଗୋଟେ ଷ୍ଟେପିନ ହେଇକି ରହିବୁ।
ହଁ।
ଆରେ
ଆଉ ସମସ୍ତଙ୍କ ଦେହ କେମିତି ଅଛି ଘରେ?
ହଁ ସମସ୍ତଙ୍କ ଦେହ ଭଲ ଅଛି। ବାପାଙ୍କର ଟିକେ ବ୍ଲଡ ପ୍ରେସର ବଢି ଯାଇଥିଲା ତ। ସେଇଟା ମେଡିସିନ ଗଲା ପରେ କଣ୍ଟ୍ରଲ କୁ ଆସିଲାଣି ହରି ଆଉ।
ଓହୋ ଆଉ ଭାଇ କୋଉ ଦିନ ଆଜି ଆସିଲା ନା କାଲିଠୁ ଆସିଲାନି?
ହଁ ମ ଆଜି ଉପର ଓଳା ଛୁ ସ୍କୁଲ ଛୁଟି କରିକି ଆସିଲା। ଆଉ ମଉସା ମାଉସି କଣ ତାଙ୍କ ଦେହ ଭଲ ଅଛି?
ହଁ ତାଙ୍କ ଦେହ ଭଲ ଅଛି।
ଆଚ୍ଛା। ଆଉ କଣ ଫର୍ମ ହରିକା ପକେଇଚୁ ନା ପକେଇନ ପଢିବା ପାଇଁ?
ନାଇଁ ଏବେ ତ କିଛି ଆଉ ପକେଇନି।
ଆଉ ଗ୍ରାଜୁଏସନ ପରେ କଣ କରିବାର ପ୍ଲାନିଂ ଅଛି ନା କିଛି ନାହିଁ ମ?
ନାଇଁ ସେଇ ପିଜି ଏଣ୍ଟ୍ରାନ୍ସ ପାଇଁ ଭାବୁଥିଲି ଆଉ ଆଉ ଏତେ କିଛି ମୁଣ୍ଡରେ ଆସିନି ଭଲରେ।
ଆଚ୍ଛା ପିଜିି ବଲେ କଣ? ଷ୍ଟେଟ ପି ଜି ନା ସେଣ୍ଟ୍ରାଲ ପି ଜି ନା କଣ।
ନାଇଁ ଷ୍ଟେଟ ପି ଜି ଭାବିଥିଲି।
ଷ୍ଟେଟ ପି ଜି ସତ ସେଣ୍ଟ୍ରାଲ ପି ଜି ବି ପକେଇ ଦେଇଥିବୁ।
ଦେଖିିବା ନ ଟିଚର ବି ଟିଚର୍ କହୁଛନ୍ତି ଜଣେ ଟିଚର୍ କହୁଥିଲେ କି ଆଇ ଆଇ ଟି ଜାମ୍ ପାଇଁ କିନ୍ତୁ ତା ପାଇଁ ତ ପ୍ରିପାରେସନ ଦରକାର କିନ୍ତୁ ଏ ପନ୍ତ ମୋର କିଛି ହେଇନହିଁ ଆରମ୍ଭ।
ଆରମ୍ଭ କଣ ଫାଇନାଲ ଇୟର ଟା କଲେ ହେଇଯିବ। ମୋର ଗୋଟେ ସାଙ୍ଗ ପାଇଥିଲା ଯେ ତାର ବାଗ୍ ଭଲ ୟୁନିଭରସିଟି ପାଇନଥିଲା ତ ସେ ଗଲାନି। ସେ ନର୍ମାଲ ଏବେ ଦିଲ୍ଲୀ ଦିଲ୍ଲୀ ୟୁନିଭରସିଟିରେ କରୁଛି।
ହୁଁ।
ଆଉ ଜଣେ ବିହାର ୟୁନିଭରସିଟିରେ କରୁଛି। ଆଉ ମୁଁ ତ ପକେଇ ନଥିଲି ମୋର ବ୍ୟାକ୍ ଲାଗି ଯାଇଥିଲା ଏଇ ବର୍ଷ ହିଁ ମୁଁ ଆଉ ପଢାପଢି ଆଉ ସେତେ ନହିଁ ପକେଇ ନଥିଲି।
ହଁ ଯେ ଆମର ବି ଜଣେ ସିନିୟର ଏଇ ବର୍ଷ ଯୋଉମାନେ ଯାଇଛନ୍ ନ୍ତି ତ ସିଏ ଫାଷ୍ଟ ଇୟର ରୁ ହିଁ ପ୍ରିପାରେସନ୍ କରୁଥିଲେ।
ଆଚ୍ଛା ଆଚ୍ଛା।
ଅହ ମୋର ତ ଏତେ ବେସିକି ବି ଏ ତେ ଭଲ ସେେ କ୍ଲିୟର ନାହିଁ ମତେ ତ ବହୁତ ଟାଇମ ଲାଗିଯିବ।
ଯାଆମ ବୋଲି କିଛି ସେମିତି ନାହିଁ ଏମ ଏ ସି ହଉ ତମ୍ ମାନେ ସେ ଯୋଉଠି ହେଲେ କରିବା କଥା।
ହୁଁ।
ଆଉ ତମର ଡିଗ୍ରୀ ଗୋଟେ ଦରକାର ତମେ ଯୋଉଠି ହେଲେ ଯୋ ଯୋଉ ସବୁ କଲେଜରେ ପଢା ହଉଛି।
ହୁଁ।
କୋଉଠି ଟିକେ ଇନଫ୍ରାଷ୍ଟ୍ରକ୍ଚର ଭଲ ତ କୋଉଠି ଟିକେ ଲୋ ଲେବୁଲ ର। ତା ବୋଲି ଏତେ ଖରାପ ନୁହଁ ଯେ ପଢା ସବୁଠି ହୋଉଛି।
ଟା ହଉ ସିଏ ବା ସେଣ୍ଟ୍ରାଲ ହଉ ଯେଉଁଠି ହଉଛି ହଉ। ଆ କ ନ ପଢେଇକି କଉଠି କିଏ ଟିଚର ଆସୁଛନ୍ତି କି ସବୁଠି ପଢଉଛନ୍ତି।
ସେଇଠି ପଢା ପଢି କରିବାକୁ ପଡିବ ଏବେଠୁ ଆଉ।
ନାଇଁ ପଢିଆର କଥା ବଲେ ଏବେଠୁ ପଢାପଢି କଲେ ହେଇଯିବ।
ହୁଁ।
ପଛରେ ଯଦି ନହଲା ବେଳକୁ ଆଉ ପ୍ରାଇଭେଟ ଗଲାବେଳକୁ ସେ ପ୍ରାଇଭେଟରେ କଲେ ଅୁସୁବିଧା କିଛି ନାହିଁ ପଇସା ଖର୍ଚ୍ଚ।
ମୁଁ ଲି ସେଇତ।
ପ୍ରାଇଭେଟରେ କେତେ ପଢ଼ିବ ଗମେଣ୍ଟରେ ହେଲେ କଣ କୋର୍ସ ଫି ଟା କମିଯିବ। ଖାଇବା ପିଇବା ତ ପ୍ରାଇଭେଟ ରେ ଯେମିତି ଗମେଣ୍ଟ ରେ ସେମିତି ଖାଲି ହଷ୍ଟେଲ ଖର୍ଚ୍ଚ ସିନା କମ। ଖାଇବା ଖର୍ଚ୍ଚ ଟା ବି ସେଇ ସେମ। ହେଲା ବେଳକୁ ବାହାରେ ପଢିଲେ ଟ୍ରାଭେଲିଂ ଖର୍ଚ୍ଚ ପଡ଼ିଯିବ।
ସେଇ ତ ହଉଛି ମେନ୍ କଥା ବାହାରେ ପଢିଲେ ବେଶି ଖର୍ଚ୍ଚ।
ଟେ ଷ୍ଟେଟ ରେ ପଢ଼ିବା ଯାହା ବାହାରେ ରହିକି ପଢିଲେ ବି ସେୟା ଜା ସ୍ ଏ କୋଡ଼ିଏ ପଚିଶି ହଜାର ଭିତରେ ହିଁ ଫରକ ଯାହା ଆସିବ।
ହୁଁ ହୁଁ।
ଆଉ କଣ ଷ୍ଟେଟରେ ପଢ଼ିଲେ ବି ସେ ଯାଇକି ଯୋଉଠି ହେଲେ ତମେ ରହିକି ପଢ଼ିବ ସେଇ ଖାଇବ। ଖାଲି ଟ୍ରାଭେଲିଂ ଖର୍ଚ୍ଚ ଟା କମିଯିବ ଆଉ କୋସ୍ ଫି ଟା ଅଳ୍ପ ଟିକେ କମିବ।
ହ ସେଇଆ ଦେଖାାଯାଉ ପ ଏବେ ତ ଫୋର୍ଥ ସେମିଷ୍ଟାର ଜୁଲାଇ ଥାର୍ଡ ୱିକ କି କେବେ ଗୋଟେ ଆସିଯିବ। ଫର୍ମ ଫିଲଅପ ଆ
ଅ ଫୋର୍ଥ ସେମିଷ୍ଟାର ତମର ଆହୁରି ଫିଫ୍ଟୁ ଶିକ୍ସ୍ଥ ଅଛି ଦିଟା ସେମିସ୍ ତୋର ଷ୍ଟାଇମ୍ ଅଛି ପଢ ଏବଠୁ ପଢିଲେ ହେଇଯିବ।
ପଢିବା ଆଉ ଆଉ ନ ଲାଗିଲେ ହବନି। ଆଉ ତୋର
ମୁଇ ଦେଖୁଛି।
ତୋର ଆଉ କଣ ଏଣ୍ଟ୍ରାସ୍ ତୁ ପକେଇଥିଲୁ ମାନେ ଏଇ ଯୋଉ ବିଡି ଦେଇଥିଲୁ ଏଇଠି ତାପରେ ଆଉ କିଛି ଫର୍ମ ଦେଇଥିଲୁ କି ନା କଣ ଏଣ୍ଟ୍ରାନ୍ସ ପାଇଁ?
ନାଁ ଆଉ ତାପରେ ଏବେ ଏଠି କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ କରିଛି। କାଉନସେଲିଂ ହେଇନି ଷ୍ଟାର୍ଟ ହବ ଏବେଠୁ ଆଉ।
ଓହୋ ଆଡ଼ମିସନ୍ ପାଇଁ ବିଇଡି?
ହୁଁ।
ଓହୋ
ଆଜି ଟିକିଏ ଲେଟ୍ ହଉଛି ହେଇଯିବ ବୋଧେ ଏଥର।
ଓ ହୋଉ ଆଉ। ହୋଉ ଯା କଣ କରିବୁ ନହେଲେ ଆଉ ପରେ କେବେ ଫୋନ୍ କରିବି ଆଉ।
ହ ହ।
ହେଲା ଏନ୍